ହାଲୋ।
ହଁ, ଶୁଣା ଯାଉଚି।
ଆଜ୍ଞା, କୁହ ଆଜ୍ଞା, କୁହନ୍ତୁ।
ଶୁଣା ଯାଉଚି ତ?
ଓହୋ, ହଁ ମୁଁ ବି ସେ ବସ୍‌ଚି ଆଉ। ଆଉ ସବୁ ଭଲ?
ହଁ, ସବୁ ଭଲ। ତମେ ଙ୍କ ଖାଇଚ?
ମୁଁ ଏବେ ଚା ପିଇଥିଲି, ଆଉ କିଛି ଖାଇନି।
ଆଚ୍ଛା, ମୁଁ ଜଷ୍ଟ୍ ହଁ ମୁଁ ଭାତ ଖାଇଥିଲି। ବସ୍ ଏବେ ମୁଁ କୋଚିଂ ବାହାରୁଚି ଯିବା ପାଇଁ।
କଉଠି କୋଚିଂ ନଉଚ କି?
ଓସିିଏ ମୁଁ ମୁଁ କଟକରେ ରହୁଚି ଆକ୍ଚୋଲି।
ନା ନା ବର୍ଷା ଉଠେଇଚି, ହବ ବଲି ହେଇନି ଆଉ।
ଏଇଠି ଘଣ୍ଟାଟେ ଜୋରେ ହେଲା। ଭୁବ୍ନେଶ୍ଵର୍ ରେ ମୁଁ ରହୁଚି। ଏଠି ବି ସେୟା ତିନିଟାରୁ ଉଠେଇଚି। କିନ୍ତୁ ଘଣ୍ଟାଟା ହେଲା ଜୋ ଏବେ କିନ୍ତୁ ସେମ୍ତି ଗରମ୍ ଲାଗୁଛି।
ହୁଁ ହୁଁ, କୋଚିଂ କେତେ ବାଟ କି ତମ ଘର୍ ଠୁ?
ହଁ, ଏଇ ଗୋଟି କିଲୋମିଟର୍ ଆଉ।
କେମ୍ତି ଯାଉଚ?
ଚାଲିକି। ତମେ ଏବେ ଙ୍କ ପାଠ ପଢୁଚ? ହାଲୋ।
କେମ
ମୁଁ ଚାଲିକି ଯାଉଛି।
ଚାଲିକି ଯାଉଚ କି?
ଆଜ୍ଞା, ତୋମେ ତୋମେ ଏବେ କଣ ପାଠ ପଢୁଚ?
ନା ମୋର ସରଲାଣି, ମାନେ ମୋର ମ୍ୟାରେଜ୍ ହେଇଯାଇଛି।
ଅ, ହଁ, ନାଇଁ, ନାଇଁ ମୁଁ ଏବେ ମୋର ଏବେ ପ୍ଲସ୍ ଟୁ ଜଷ୍ଟ ମୁଁ ପାଠ ପଢୁଛି। ପ୍ଲସ୍ ଟୁ ସଇଲା, ପ୍ଲସ୍ ଥ୍ରୀ ହବ।
ଓ ଫର୍ମ ବାହାରନି ପକେଇବା ପାଇଁ ନା?
ହଁ ଫର୍ମ ବାହାରିଲାଣି, ଏଇ ଜୁଲାଇ ଟେନ୍ଥରେ ସରିବ।
ଓହୋ! ପକେଇସାରଲଣି ନା ପକେଇନ?
ମୁଁ ଫର୍ମ ପକେଇବିନି, ମୁଁ ଇ ଭି ଆଇଟି ରେ ପକେଇବି।
ଓହୋ, କୋଉ ଷ୍ଟ୍ରିମ୍ ତୋମର?
କମର୍ସ।
ଓହୋ! ଭଲ ଆଜି ଗୁଁ, ଏବେ ଗରମ କେମତି ହଉଛି?
ଅଁ, ହଁ ସେମତି ନର୍ମାଲ୍ ଏସି ବେଶୀ ମାନେ ଏଠି ପକଉନି। ମାନେ ଏବେ ଥଣ୍ଡା ପାଗ ଏବେ ଦି ଦିନ ହେଲାଣି ବ ର୍ଷା ହଉଛି ତ ସେଥିପାଇଁ ଥଣ୍ଡା ପାଗ ଚାଲଛି। ତଥାପି ବଞ୍ଚିଲା ଭଳିଆ ଆଉ ଏମିତି ଅଳ୍ପ ଅଳ୍ପ ଖରା ହଉ
ହଁ ଇଆଡେ ବେଶୀ ହଉଛି, ଆଜି ଟିକେ ବହୁତ ଦିନ ପରେ ହେଲେ ବହୁତ ଦିନ ପରେ ଆଜି ଟିକେ ବର୍ଷା ହେଲା, ଏତେ ଦିନ ଯାଏ ହଉନଥିଲା।
ନା ଆମର ହେଇନି ଆମର କାଲି ହେଇଥିଲା, ଛଟାରୁ ସାତଟା ଯାଏ ହେଇଥିଲା ଆଜି ହେଇନି। ହବ ଉଠେଇଚି ଜୋରରେ ଆଉ ହବ।
ଉଁ, ହୁଁ ବର୍ଷ ର୍ଷା ନହେଲେ ତ କଲ ବଲ ହେଇଯିବ ସମସ୍ତ, ଏତେ ଜୋରରେ ବର୍ଷା ନହବ ଯଦି ଖରା ଯୋଉ ହଉଛି।
ହୁଁ।
ମୁଁ ଆଜି ବହୁ ଜଣଙ୍କୁ ଟ୍ରାଏ କଲିଣି ବଟ୍ ହଉନଥିଲା, ଏବେ ପାଇଲା ଆଉ।
ଓ ମୋର କେତେ କଟି ଯାଉଚି।
ହୋ, ହୋ।
ଏବେ ମୋର କଟି ଯାଉଛି ସବୁ।
ମୋର ବି ମୋତେ ଦିଟା ନମ୍ବର୍ ଦେଇଥିଲେ, ସେଇଟା କିନ୍ତୁ ହେଲାନି। ସମସ୍ତଙ୍କର ନେଟୱାର୍କ ବି ପାଉନି, ହଉନି ସେଥିପାଇଁ ଆଉ। କଥା ହେଇ ଆଉ ହୁଁ,।
ହଁ ବା ମୋର ବି ସେମତି କେତେ ଜଣ ବହୁତ ଜଣଙ୍କୁ ଫୋନ୍ କରିଲେଣି କିଛି ମାନେ ମାନେ ଖାଲି କଟି ଯାଉଚି। ଉଁ, ମୋର ଇଆଡୁ ଟାସ୍କରେ ଜଣେ ଜଣେ ଆଡ୍ ହେଇ ହେଇ ଯାଉଛନ୍ତି ମାନେ ନମ୍ବର୍ ବଢ଼ି ଚାଲଚି। ତି କିନ୍ତୁ କଥା ହଉନି ସବୁ ରିଜେକ୍ଟ ହେଇଯାଉଥିବ କି କଣ ଆଉ। ଆଜି ପୁରା ନେଟୱାର୍କ ପ୍ରୋବ୍ଲେମ୍ ଥିଲା।
ଅ, ହଁ। ହଁ ମୋର ବି ସେୟା ସକାଳୁ ଫୋନ୍ ମାରିବେନି ଉଠେଇ ନାଇ ମୁଁ, ମୋର ଫାଷ୍ଟ ଆଏ, ଏଇଟା ହଉଛି ଫାଷ୍ଟ କଲ୍ ମୋର।
ଓହୋ! ହୋ।
ହୁଁ।
ହଁ ମୋତେ ତୋମେ କୋଚିଂ ରୁ କେତେବେଳେ ଆସିବ କି?
ମୋର କୋଚିଂ ସାତଟାରୁ ଉଁ, ଅଁ, ଛଅଟାରୁୁ ସାତଟା ମୁଁ ପାନ୍ସଟା ରୁ ଛଅଟା କରୁଛି ଆଉ।
ସନ୍ଧ୍ୟା ବେଳେ ରାତିରେ ନହେଲେ, ନଲେ ରାତିରେ ଫ୍ରି ହବ ଯଦି ଚାଲୁଥିବ କଲ ରେ କଥା ହେଇଯିବା କିଛି ପ୍ରୋବ୍ଲେମ ନାହିଁ ହେଲା। ଯଦି ନେଟୱର୍କ ଆସିବ ଭଲ ତ ମୋର ମୋର ସରିଯିବ ଆଉ ଅଳ୍ପ ଅଛି କେତେ ଜଣ ଟା। ମୋର ଯଦି ସରିଗଲା ତାପରେ ତମେ କରିବ ଆଉ।
ହଁ ହଁ ହଉ ହଉ।
ହଁ ଆ ଆଉ କଣ କୁହ?
ହଉ ଟାଇମ ହେଇନି ଦଶ ମିନିଟ୍ ଅ ଆଉ ଅଛି ମାଲୋ ଏ ପପିସ୍ ମାନଙ୍କ ସହିତ ଖେଳୁଚି। ଏଠି ଡଗି ମାନେ ମୁଁ ମାନେ ଜାଣିନି। ଆସିକି ମୋ ପାଖରେ ଆସିକି ଛୋଟ ଛୋଟ ଛୁଆ ଛୁଆ ଗୁଡା।
ଓହୋ ହୋ ତମର କେତେ ଜଣ ଭାଇ ଭଉଣୀ?
ନା ମୁଁ ମୁଁ ଏକଲା ମୋ ମାମା ବାବାଙ୍କର ହୁଁ ହୁଁ।
କଟକ ରେ ହିଁ ଘର ଆଉ ଗା ମାନେ ଗାଁ ନାଇଁ କଟକ ରେ ହିଁ ଡାଇରେକ୍ଟ ରହୁ।
ହଁ ହଁ।
ଓ ହୋ ହୋ। ଭୁବନେଶ୍ଵର ଆସିନ କେବେ?
ହଁ ଆସେ। ଯାଏ ଯିବା ଆସିବା ଏମିତି ଲିଙ୍ଗରାଜ ମନ୍ଦିର। ଆଉ ବାହାରେ ବୁଲା ବୁଲି ଯାହା ସେମିତି ବୁଲିବାକୁ ଯାହା ଯାଏ। କାମ ଥିଲେ ବି ଯାଏ ସେମିତି ହୁଁ।
କଲେଜ ପଢୁଥିଲ?
ଇନ୍ଦିରା ଗାନ୍ଧୀ ଓମେନ୍ସ କଲେଜ୍।
ଓହୋ ଭଲ ଆଉ। ମୋର ସରିଲାଣି ଟୁ ଟୁ ଥାଉଜେଣ୍ଡ ସେଭେଣ୍ଟିନ୍ ରୁ ପାସ୍ ଆଉଟ୍ ମୁଁ।
ଓହୋ। ତମେ ବି କେତେଟା କଲ୍ ରିସିଭ ଏମିତି କରିସାଇଲଣି?
ମୋର ଉଁ ସତେଇଶ ଅଠେଇଶ ଟା ହେଲାଣି କିନ୍ତୁ ପୁରା ରିଜେକ୍ଟ ହେଇଯାଇଥିବ ବୋଧେ। ଆଜି ତ ନେଟ୍ ଟୱାର୍କ ଇସୁ ପାଇଁ ପୁରା ବହୁତ ରିଜେକ୍ଟ ହେଇଯାଇଚି ନା କଣ ମୁଁ ଜାଣିନି ଠିକ ସେ।
କଲ ବହୁତ ଥର ମାରୁନଥିବ ଗୋଟେ ଥର ହିଁ କଲ୍ କରୁଚ ଟି?
ହଁ।
ମତେ କେବଳ ଗୋଟେ ଥର କଲ୍ ମାରିବ ନ ଲାଗିଲେ କାଟିଦବ। ମୁଁ ଜାଣିନ ଥିଲି ମୁଁ ଏମିତି ପାଞ୍ଚ ଥର ଭୁଲ ରେ ମାରିଦେଇଚି ମୋ ଭଉଣୀ ମତେ କହିଲା ସେମିତି ମା ରିବନି। ଗୋଟେ ଥର ମାରିବ ସଇଲେ ଆ କଥା ହେଲେ ହ ବ ନହେଲେ ନାଇଁ ତାପରେ ଆଉ ଟିକେ ପରେ ଜେତେଳେ ନେଟୱାର୍କ ଆସିବ ମାରିବ ଏବେ ମାରିବନି ବୋଇଲେ।
ହଁ ସେଥିପାଇଁ ବହୁତ ଆଜି ହେଇଚି। ମୁଁ ବହୁତ ଥର ମୁଁ ତମକୁ ବି କଥା କରିଚାଲିଚି। ଆଉ ଅନ୍ୟ ମାନଙ୍କୁ ବି ଏମିତି କରୁଛି ମୋ ଭଉଣୀଙ୍କ ସହିତ ଏବେ କଥା ହଉଥିଲି ଜଣେ ଚାରି ମିନିଟ ପାଞ୍ଚ ମିନିଟ୍ ହେଇଚି ମନ କୁ କଟିଗଲା।
ମନକୁ କଟିଲା ହଁ ତ ଚଳିବ। ସେ କଲ ରଜେକ୍ଟ ହଉଚି ତାମାନେ କିନ୍ତୁ ଟେନ୍ ମିନିଟ୍ ନିହାତି ଦରକାର ଆଉ।
ହଁ ହଁ ହଁ କିନ୍ତୁ ସେଇଟା ମନୁ ରିଜେକ୍ଟ ହେଇଗଲା ଆଜି। ପୁଣି ମାନେ କାମ ଚାଲୁଥିଲା ମାନେ ୟା ଉପରେ ହଁ ମେଣ୍ଟେନାନ୍ସ ହେଲା ମୁଁ ଦେଖୁଥିଲି ବି ମୁଁ ଦିନ ସାରା ରି ରିଫ୍ରେସ ମାରିକିନା କରିଚାଲିଚି କିନ୍ତୁ ସିଏ ହଉନି ଜମା। ଆଉ ସବୁଦିନ ଚାଲି ଚାଲି ଯାଉ କୋଚିଂ କି?
ହଁ ହଁ ସବୁଦିନ ଆମ ଘରଠୁ ଏଇଠି ଗୋଟେ କିଲୋମିଟର।
ଏବେ ଯାଉଛ ନା ଠିଆହେଇଚ?
ନାଇଁ ମୁଁ ବାହାରେ ଛିଡା ହିଁ ହେଇଚି। ଜଣଙ୍କୁ ୱେଟ କରିଛି।
ଓହୋ।
ହଁ ସିଏ ଆସନ୍ତୁ ସିଏ ଆସିଲେ ଯିବି ବୋଲି ମୁଁ ପାଞ୍ଚଟା ରୁ ଛଅଟା କରୁଚି ମୋର ଆକଚୁଆଲି ସିଜନ କମ୍ପଲିଟ କରି ମୁଁ କମ୍ପ୍ୟୁଟର କ୍ଲାସ କରୁଚି ତ ମୋର ସିଜନ କମପ୍ଲିଟ କରିବାର ଅଛି। ଏମତି ପାଠ ପାଠ ପଢ଼ୁନି ମୁଁ କ୍ଲାସ୍ ହଁ ସିଜନ୍ କମ୍ପ୍ଲିଟ ପାଇଁ ତିନି ମାସ ଭିତରେ କମ୍ପ୍ଲିଟ ହବନି ତ ସେଥିପାଇଁ କରିବାର ଅଛି ଜଲଦି।
ଓ ସଖାଳେ ଯାଉନ ଖାଲି ସନ୍ଧ୍ୟା ବେଳେ
ହୁଁ ହୁଁ ସକାଳୁ ଉଠିବାକୁ ଲେଟ୍ ହଉଚି। ଯିବି ଯାଇ ହଉନି ହୁଁ ହୁଁ ହୁଁ।
ବହୁତ ଜୋର ସାତଟା ଆଠଟା ବେଳେ ତ ଏଇଠୁ ଖରା ହେଇଯାଉଛି।
ହଁ ହଁ।
ହୁଁ ହୁଁ ଆଜି ବର୍ଷା ପକେଇକି ବି ଏବେ ପୁରା ଗରମ ଲାଗୁଛି।
ହଁ ହଁ ବର୍ଷା ପକେଇଲେ ଗୁଳି ଗୁଳି ହଉଛି ଆ ଘର ଭିତରେ ଗରମ ଲାଗୁଛି ବାହାରେ ଠିକ ଲାଗୁଛି।
ବା ହଁ ଆମେ ବି ଆମେ ଆଜି ବ୍ୟାଙ୍କ ଯାଇଥିଲୁ ଆସିଲା ବେଳକୁ ଏତେ ବର୍ଷା ପକେଇଲା ଥଣ୍ଡା ଘରକୁ ଆସିଲା ବେଳୁକୁ ମାନେ ଗରମ ପ୍ରବଳ
ହୁଁ।
ସେଠି ପାୱାର କଟ ହଉଛି ନା ନାଇଁ ଲାଇନ୍ ପଳଉଛି ନା ମାନେ ରହୁଛି ଠିକ?
ନା ନା ଲାଇନ୍ କଟ ହଉନି ରହୁଛି ସେମତି ନର୍ମାଲ ଆମର କେବଳ ଘଡ଼ଘଡ଼ି ସରିଲା ପରେ ବର୍ଷା ସଇଲା ପରେ ଯଦି ପାଞ୍ଚ ଦଶ ମିନିଟ୍ କଟିବ ତାପରେ ଆଉ ନୁହଁ।
ହୁଁ ଏଇଠି ବି ସେୟା ଏମତି କଟୁନି ଗାଁ ମାନଙ୍କରେ ଟିକେ ପ୍ରୋବ୍ଲେମ ହଉଛି।
ହୁଁ ହୁଁ।
ବହୁତ ସମୟ କଟି ଯାଉଚି ଆମର ବି ସେଇଠି କଟୁନି ଜମା ଏତେ
ଜୋରେ ଆଉ ସେଠି ରହୁଛ
ଆମ ନିଜ ଘର ହେଲା ସେ ଭୁବନେଶ୍ଵର କଳ୍ପନା ପାଖରେ ମୋ ଶାଶୁ ଶାଶୁଘର ହେଲା ବରମୁଣ୍ଡା ପାଖରେ।
ଓ ହଉ ଆମ୍
ଏବେ ଆସଛି ଆମ ଘର ଠିକି
ଆମର ଗାଁ ଅଛି ଆମର ଗାଁ ହଉଛି ନାହାଳପୁର ବଟ ସେଠି କେହି ରୁହନ୍ତିନି ଆମର ଆଶ୍
ସେଟା କୋଉ ଜିଲ୍ଲାରେ କଟକରେ? ନା କୋଉ ଜିଲ୍ଲା ଏଇଟା ଜଗସିଂହପୁର ଓହୋ ହୋ ଏଇଠି ଘର ଘର ରହିଯାଇଛୁ ବହୁତ
ହଁ ସିଏ ହଁ ହେଇଗଲାଣି ପନ୍ ପନ୍ଦର କୋଡିଏ ବର୍ଷ ମୋ ଜେଜେ ଇଏ ବେଳୁ କରିଥିଲେ ଆଉ
ଓହୋ ହଁ।
ବାହାରୁ ସେଠ ସେଠୁ ଆସିକି ଗୋଟେ ଜାଗାରେ ଭଡା ରହିକି ତାପରେ ଏଠି ଘର କରିକି ରହିଛନ୍ତି ଆଉ ତାଙ୍କର ପାଞ୍ଚଭାଇ ପାଞ୍ଚ ଭାଇଙ୍କର ସେପାରେଟ ସେପାରେଟ ଘର କରିଦେଇଛନ୍ତି। ନିଜ ନିଜର ବଡ଼ ବଡ଼ ଘର ଆମ ଘର ସାମ୍ନାରେ ଜଣଙ୍କ ଘର ଯୋଉ ଗୁଡା ମୋ ଦାଦାଙ୍କ ଘର। ଏମତି ତାପରେ ହଁ ଆଉ ଦୂରରେ ଆଉ ଟିକେ ଯିଏ କଲ୍ୟାଣ ନଗରରେ କି ଏଠି ମାନେ ଏତେ କମ୍ ପାଖାପାଖି ଆଉ ଯୋଉଠି ଜାଗା ମିଳି
ଯିବା ଆସିବା ସବୁବେଳେ ଲାଗୁ ରହୁଥିବ ଯିବା ଆସିବା ରହୁଥିବ ସବୁବେଳେ ଆମର ବି ସେମ୍ ବାବା ହାରିକା ପାଞ୍ଚ ଭାଇ କିନ୍ତୁ ଯେ ସବୁବେଳେ କାଠି ଆମର ଗୋଟେ ଜାଗା ଅଛି ସବୁ ସେଇଠି ଆଗରୁ ସମସ୍ତେ ରହୁଥିଲୁ ତ ଏବେ ଘର ପୁରା ପାଞ୍ଚ ଜଣ ନା ଗହଳି ହବ ବୋଲି ଅଲଗା ଅଲଗା ଅଛନ୍ତି ଦି ଜଣ ଖାଲି ଆମେ ଏଠି ରହୁଛୁ। ସେଠି ସବୁବେଳେ ଏଠି ଗହଳି।
ହଁ ହଁ ଏଠି କିନ୍ତୁ ଏଠି ଏମିତି ନାଇଁ କି ଆମର ଖାଲି ଇଏ ବଳେ ମାନେ ଅଛି କି ଉଁ କି ମରିଗଲେ କି ଯାହାବି ସେମିତି କି ଆସିବ କି କିଛି ଫେଷ୍ଟିଭାଲ୍ ବିଷୟରେ ଏମିତିକି ଆସନ୍ତି ଏମିତି ନର୍ମାଲି ସବୁଦିନ ଯିବା ଆସିବା ନୁହ। ଭାଇ ଭାଇ ତାଙ୍କ ଭାଇ ଭାଇ ହୁଁ।
ହୁଁ ହୁଁ ସମସ୍ତେ ଆଜିକାଲି ମାନେ ନିଜ ନିଜ କାମରେ ବ୍ୟସ୍ତ ନା
ହୁଁ ହୁଁ ସମସ୍ତେ ତାଙ୍କର ବି ଛୁଆ ପିଲା ତାଙ୍କର ବୋହୁ ସେ
ତମର ସମସ୍ତଙ୍କଠୁ ବଡ ନା କେତେ ନମ୍ବର?
ମୋ ବାବା ମୋ ବାପା ମଝିଆ ଆଉ।
ମୋର ବି ସେଇଆ ବାପା ମୋଝି ସେକେଣ୍ଡ ମୋର ସେକେଣ୍ଡ ମୋର।
ମୋର ଆମର ମୋ ଜେଜେଙ୍କର ପାନ୍ ସଟା ପୁଅ ଚାରିଟା ଝିଅ ନଅଟା ଛୁଆ।
ଓହୋ ହଉ ହଉ ନୁହଁ ତମେ ନୁହଁ ଫ୍ରି ହେଇକିନା ଫୋନ୍ କରିବ ତାହେଲେ ଆଉ ହେଲା।
ହଁ ଟେନ୍ ମିନିଟ୍ ହେଇନି ବା।
ହଁ ହଁ ହଁ ହଁ।